ହ୍ୟାଲୋ
ହ୍ୟାଲୋ କଣ କରୁଥିଲୁ?
ଏଇ ଟିକେ ଆଡେ ବାହାରେ ଟିକେ ବୁଲାବୁଲି କରୁଛି ଆଜି କେମତି ମନେ ପଡିଲା କଲ କରିଦେଇଛୁ
ମନେ ପଡିଲା ଆମ ସ୍କୁଲ ଦିନ କଥା ତୋର କଣ ମନେ ପଡୁନି ଆମେ ବଡ ହେଲାଠୁ ଅଲଗା ଅଲଗା ସବୁ ପଳେଇ ଆସିଲେ ଅଲଗା ଅଲଗା କଲେଜରେ ପଢିଲେ ସେ ସ୍କୁଲ ଇଏ ଆଉ ମନେ ଆମେ କେମିତି ଝାଲେରି କାଟିକି କରୁ ଗଣେଶ ପୂଜା ସରସ୍ଵତୀ ପୂଜା ମନେ ଅଛି ନା।
ହଁ ଆମେ ତ ସେଇଥିରେ ଫାଷ୍ଟ ଆଗରୁ ପୁରା କେତେ ଦିନ ପୂର୍ବରୁ ସବୁ ପ୍ଲାନିଂ କରିକି ସବୁ ସଜାସଜି ବହୁତ ମତେ ଭଲ ଲାଗେ ନା ଗୋଟେ ଦିନ କଣ ପର୍ବ ଆମେ ପାଞ୍ଚ ପାଞ୍ଚ ଛଅ ଦିନ ସେଇଥିରେ ତା ପଛରେ ଲାଗୁ
ମାନେ ପୁରା ସ୍କୁଲ ଟାକୁ ଆମେ ସଫା କରିଦଉ ସେଇଥିରେ
ସଫା କରିକି ପୁରା ସଜାସଜି କରିକି କି
ଘାସ ନିକା ଆଉ ସେଥିରେ ଅଠା ଫଟା ନିଜେ ମଇଦ ନିଜେ ଅଠା ଇଏ କରି ତାକୁ ଲଗେଇକି ତାକୁ ନିଜେ କାଟିକି ଆମେ ନିଜେ କାଟିକି ତାକୁ ସେପ ଦେଇକି କେମତି ଡିଜାଇନ କରାହେବ ଆଉ ଆମର ଜଣେ ସାର୍ ଥିଲେ ଯିଏ ସାଇନ୍ସ ସାରେ ସିଏ ହେମଗିରି ନା ନବରଙ୍ଗପୁରରୁୁ ଯୋଉ ସାର୍ ଜଣେ ସାଇନ୍ସ ସାର୍ ଥିଲେ ବିଜ୍ଞାନ ର ହୁଁ ସିଏ ଆମକୁ କହୁ- ଥିଲେ ସବୁ କରିଆ ପାଇଁ।
ହଁ ପରା।
ସିଂ ସାର୍ ଥିଲେ। ସେ ଦେଖିବାକୁ ବହୁ ଡର ଲାଗନ୍ତି ମତେ।
କିନ୍ତୁ ତାଙ୍କ ସହିତ ମିଶିଲା ପରେ ଏତେ ବି ସେ ଡରାୱାନା ନୁହଁ କିନ୍ତୁ ଭଲ।
ହଁ ସେ ଭଲ କିନ୍ତୁ ମୁଁ ମନେ ଅଛି ନା ତାଙ୍କର ଯୋଉଦିନ ଜା ବହୁତ ବିଦାୟ ଦିଆଗଲା ମୁଁ କେମିତି ହସିକି ମୁଁ ଜାଣନଥିଲି ନା ଛୁଆ ଟା ତାଙ୍କ ଆମ ଭାଇ ମାନେ ହସେଇ ଦେଲେ ମୁଁ ହସିଦେଲି ସେ ବି ସେ କିଛି ଜାଣିପାରି ମନ ଦୁଃଖ କଲେ ଅ ବାବା ତାପରେ ପରେ ମ ଏ ଗା ମାନେ କହିଲେ ଏମିତି କିଏ ହସେ ମୁଁ ହେତକୁ ଛୁଆଟେ ହେଇଥିଲି ଜାଣିପାଇଲିିନି ମନେଥିବ ନା ତତେ କହୁଥିଲି।
ହଁ ମନେ ଅଛି ମୋତେ ବହୁତ ହସ ଲାଗୁଥିଲା ପରେ ଭାବିକି ଏଇ କଥା ଏବେ ଏବେ ଦିନ ତ ଭାବୁଥିଲି ଏଇ ମାସେ ଦି ମାସେ ହେଇଯିବ ମନେ ପକଉଥିଲି ମୁଁ କହୁଥିଲି ଏ ଆମ ସାଙ୍ଗ ଟା କେତେ ନିରୀହ ଥିଲା ହସୁଥିଲା ସାରଙ୍କ ବିଦାୟ ଟାଇମରେ।
ଆକଚୁଲ୍ଲୀ ମୁଁ ଆରେ ସତରେ ହେତକୁ ମୁଁ ଜାଣିନଥିଲି ଏମିତି ମାନେ ଗୋଟେ ବିଦାୟ ଦେଲେ ଜଣେ ମନକୁ ଖରାପ କରେ କି କାନ୍ଦେ କିଛି ମାନେ ମୁଁ କିଛି ତାପରେ ଯେତକୁ ସମସ୍ତେ କାନ୍ଦିବା ଦେଖିଲି ତାପରେ ମୁଁ କାନ୍ଦିଲି କଣ କହିବି କହ।
ହଁ ପରା ଆଉ ମୋର ତ ଲୁହ ଜମା ରହୁନଥିଲା ଯେତେ ସାର ଗଲା ବେଳେ ଯୋଉମାନେ ଯାଆନ୍ତି ବି ଯୋଉମାନେ ଶିକ୍ଷକ ଆମକୁ ପଢଉଥିଲେ ମୁଁ ତ କାନ୍ଦିକି ବ ଏତେ କାନ୍ଦେ ଯେ ମୋ ଲୁହ ହିଁ ରହୁନଥିଲା ଘରକୁ ଆସିଲା ପର୍ଯ୍ୟନ୍ତ।
ହଁ ପା ତୋର ମନେ ଅଛି ଆମେ କେମିତି ଇ ଯାଇକି ଟଙ୍କା ସେଇଠି ଆମେ ଟଙ୍କା ଦି ଟଙ୍କାରେ ଯାଇକି ଆଣିକି ଖାଉ ଚେନାଚୁରୁ ଗାଠିଆ ସେଓ।
ହଁ ସବୁଦିନ ଆମେ ଖାଉଥିଲେ ନା ପୁଣି ସପ୍ତାହକୁ ଗୋଟେ ଗୋଟେ ଥର ଖାଉଥିଲେ ବରା ଗୁଗୁନି ଆଉ ଆଳୁଚପ ସବୁ ଖାଉଥିଲେ ପୁଣି ସେ ସ୍କୁଲ ପାଖରେ ଗୋଟେ ମାଉସୀଙ୍କ ଘର ଥିଲା ସେ ମାଉ ସୀ ଙ୍କ ବହୁତୁ କମଳା ବେଶୀ ସବୁବେଳେ ଆମକୁ ଡାକିକି ଦିଅନ୍ତି ଆମେ ଲୁଣ ଲଙ୍କା ଘରରୁ ନେଇକି ଯାଏ ମଡେଇକି ଖାଉଥିଲେ କେତେ ଭଲ ଲାଗୁଥିଲା ନା।
ସେଇ ଛୁଆ ଦିନ କଥା ମନେ ପଇଲେ ରା ଆ-ଆ-ଆମେ ଏବେ ଭାବୁଛେ ଆମେ ସେଇ ଦିନକୁ ଅ ମାନେ ମ ମାନେ ଭୁଲିଆ କଥା ନୁହଁ ବୋଲି ସେ ଗୋଟେ ସବୁ ଗୋଟେ ସ୍ମୃତି ମାନେ ଜୀବନରେ ରହିଯାଉଛି।
ହଁ ପରା ଛୋଟବେଳେ ଭାବୁଥିଲେ କେତେ ଶୀଘ୍ର ବଡ ହେଇଯିବା ବଡ ହେଇଗଲେ ଏ ଚାକିରୀ ହବ କଲେଜ ଯିବା କେତେ ଖୁସି ଲାଗିବ ସବୁଆଡେ ବୁଲିବା କିନ୍ତୁ ଏବେ ଲାଗୁଛି ଛୋଟ ଥିଲେ ହିଁ ଭଲ ଥିଲେ ସବୁବେଳେ ସାଙ୍ଗସାଥି କେତେ ଖେଳୁଥିଲେ କହିଲୁ କିତିକି ଖେଳୁଥିଲେ ପୁଣି ତାସ ଖେଳୁଥିଲେ ସବୁ ଖେଳୁଥିଲେ କେତେ ସ୍କୁଲରେ ଲୁଚକାଳି ସବୁ ଖେଳୁଥିଲେ ଏବେ ତ ଆଉ କିଛି ନାହିଁ ଏବେ ତ ପୁଣି ଆସିଲାଣି ଇଣ୍ଟରନେଟ ଦୁନିଆ ଖାଲି ସମସ୍ତେ ଫୋନ ରେ ହିଁ ଖାଲି ଧରିକି ଏଇ ଦେଖେ ଆମେ ଏତ ମନେ। ପଡ଼ିଲା ଆଉ କଣ ମିଶି ପାରୁଚେ ଏଇ ଫୋନ ଟିକେ କରିଦେଲେ କଥା ହେଇଗଲେ ସରିଲା କିନ୍ତୁ ସ୍କୁଲରେ କଣ ସ୍କୁଲରେ ପଢିଲା ବେଳେ ଡେଲି ଆମର ଦେଖା ହୁଏ ଡେଲି ଯେତେବେଳୁ ମନରେ ମନେ ପଡିଲା କଣ ହେଲା ମନେ ପଡିବ କଣ ପୁରା ତ ଦିନ ସାରା ସାଙ୍ଗ ହେଇକି ରହୁଥିଲେ ରା ରାତିରେ ଆସିବେ ଶୋଇଲେ ଘରେ। ଏବେ ଏଇ ଫୋନ ରେ ଯାହା ଟିକେ କଥା ବା ଆଉ।
ହଁ ପା ଏୟା ଆମ ମୋର ଯୋଉ ସାନ ଭଉଣୀ ଥିଲା ସେ କେମିତି ଛେଳିରେ ଛେଳିଟାକୁ ଅ ମାନେ ପାଟିରେ ତା ଆବାସ ଟା କରିକି କେମିତି କରେ। ତାକୁ ସତରେ ଭାବନ୍ତି ଯେ। ସେ ହଉଚି ମାନେ କରିଚ ମାନେ ନିଜେ ଗୋଟେ ଛେଳିଟା। ଚୁର ମାନେ ସ-ସ-ସେଠି ସତର ଅଶି ସେ ଏମିତି ହୁଏ ଆମେ ସେଇ କାଜୁ ଇଏ ରେ ମାନେ ବ ଜାଗା ଦେଇକି ଆମେ ସେଇ ଜଙ୍ଗଲ ବାଟ ଦେଇକି ଆସେ ଆ ଆ ଏବେ ସେଇଠି କହୁଛନ୍ତି ସବୁ ଡରୁଛନ୍ତି ଆଗେ ବି କହୁଥିଲେ କିନ୍ତୁ ଆମେ କେବେ ବି ଡରିନେ। ସେଇ ବାଟେ ଆ ସବୁବେଳେ ଆମେ ବି ମନା କଲେ ଆମେ ସେଇ ବାଟେ ଯିବା ଆସିବା କରେ।
ହଁ ପରା ଯେବେ ଖ ମନେ ଅଛି ନା ଯୋଉ ବର୍ଷା ଟାଇମ ରେ କେତେ ଶିଉଳି ପଡି ଯାଉଥିଲେ ପୁରା ଧୀରେ ଧୀରେ ଚାପିକି ଚାଲିବାକୁ ପଡିଥା ତୁ ବି ତ ପଡିଛୁ କେତେ ଥର ଚାରି ପାଞ୍ଚ ଥର ଖଣ୍ଡେ।
ହଁ ପା ମୁଁ ଯୋଉ ଠଗଠଗ ହେଇକି ଚାଲିକି ଯାଏ ଆଗେ ମାନେ ମୁଁ ଆଗେ ହିଁ ପଡିବି ଫୁଣି ମୋ ଯୋଉ ଜୋତା ଖଣ୍ଡିକ ଥିଲା ତଳଟା ପୁରା ପାଲଇସ, ଏବେ ସିନା ମୁଁ ହିଲି ପିନ୍ଧୁଛି ଇଏ ହଉଛି ଆଉ ଯଦି ମୁଁ ସେଇ ଶିଉଳିରେ ଏବେ ଯେମତି ଅଛି ସେମତିି ଶିଉଲ ହିଲି ପିନ୍ଧିକି ଯିବି ପାଞ୍ଚ ଥର ମୁଁ ଥର କରେ ପାଞ୍ଚ ଥର ଗଳି ପଡିବି।
ହଁ ପରା ସେଇ ସବୁ ମନେ ପଡିଲେ ବହୁତୁ ବେଳେ ବେଳେ ହସ ଲାଗେ ବେଳେ ବେଳେ କଣ କ ଭାବିଲେ କାନ୍ଦ ଲାଗେ ବେଳେ ବେଳେ ବହୁତ ମନେ ପଡେ ସବୁଠୁ ଅଧିକ ତ ତୋ କଥା ମୋର ମନେ ପଡେନି ତୋର ମୋର ଟିକେ ବେଶୀ ସାଙ୍ଗ ଭଲ ଥିଲେ ନା
ହଁ ଆ ଆଉ ଆମର ଗୋଟେ ସାଙ୍ଗ ଥିଲା ଶିଲା ସେ ତ ତାର ବାହା ଫାହା ହେଇକି ଗଲାଣି ଚିଙ୍କି ବୋଲି ଗୋଟେ ଝିଅ ସିଏ ତାଙ୍କ ତ ପିଲା ଛୁଆ ହେଲାଣି ନା ଗୋଟେ ପୁଅ ନା ଝିଅ ଅଛି ତାଙ୍କର
ହଁ ହଁ ସେମାନେ ସବୁ ଗଲେଣି ଭେରି।
ଜାଣିଛୁ ନା ଯୋଉ ବିଜ୍ଞାନ ସାର୍ ଯୋଉ ରାଇସିଂ ସାର୍ ଥିଲେ ସେ ମ୍ୟାରେଜ କରିକି ତାଙ୍କର ଗୋଟେ ଝି ଝିଅ ହେଲାଣି।
ଓ ହୋ।
ସେ ଝିଅ ପଢିବା ଆର ବର୍ଷ ନା ଏଇ ବର୍ଷ ତାଙ୍କର ଖଡି ଲେଖା ହେଇଛି ନା କଣ ପଢା ହବ ତାଙ୍କର ବୋଧେ ଏଇ ଯୋଉ ଆସୁଛି ଯୋଉ ପଢା ହବ ପ୍ରଥମ ଶ୍ରେଣୀରୁ। ଭାବେ କେତେ ଜଲଦି ସେ ମ୍ୟା ବାହା ହେଇକି ତାଙ୍କର। ଛୁଆ ହେଲାଇ ସେ ପଢିବ। ମାନେ ଆମେ ମାନେ ସାର୍ ଙ୍କୁ ଆମେ ଗୋଟେ ଛୁଆ ଇଏରେ ଦେଖିଥିବେ, ତାଙ୍କର ଛୁଆ ହେଲାଣି ଆମେ ଛୁଆ ଥିଲେ ଆମେ ଆସିକି ବଡ ହେଇଗଲେଣି କହିବାକୁ ଗଲେ। ଆମ ସାଙ୍ଗସାଥି ସବୁ ମ୍ୟା ବାହା ହେଇ ସାଇଲେଣି।
ହଁ ପରା କେତେ ଶୀଘ୍ର ସବୁ ବଦଳିଗଲା, କେତେ ଶୀଘ୍ର ବଡ ହେଇଗଲେ ନା, କିଏ କେତେବେଳେ କୋଉଟେ ଅଲଗା ଦିନ ଥିଲା ଏବେ ଗୋଟେ ଅଲଗା ହେଇଗଲାଣି ସମସ୍ତିଙ୍କର ଅଲଗା ଅଲଗା ଜୀବନ ହେଇଗଲାଣି।
ସାଙ୍ଗେ ସାଙ୍ଗେ ସମୟ ପଳଉଚି। ସାଙ୍ଗେ ସାଙ୍ଗେ ସମୟ ଏମତି ପଳଉଚି, ଯେ ଜଣା ପଡୁନି ଆମକୁ ଏତେ ଏ ହଁ ଆମକୁ ବ-ବୟସ ଏତେ ହେଇନି କିନ୍ତୁ ଯାହାହେଲେ ବି ଯେମତି ଲାଗୁଚି ହଁ ସମସ୍ତେ ମ୍ୟାରେଜ୍ ହେଇଗଲେ ଆମେ ବି ଆମେ ରହିଗଲେ କି ହଁ ସମସ୍ତେ ଯାଇକି ଗୋଟେ ରହିଯାଉଚନ୍ତି ଚାକିରି ବାକିରି କଲେ କି ମାନେ ସମସ୍ତେ ପ୍ଲସ୍ ଥ୍ରୀ ପରେ ଯାଇକି କରୁଚନ୍ତି। ତାଙ୍କର ଚାକିରି ବାକ୍ କିରି କରୁଚନ୍ତି, ଆମେ ଆମର ଆମ ତ ତୋର ତୋ ସ୍ୱପ୍ନ ଅଲଗା ମୋ ସ୍ୱପ୍ନ ଅଲଗା ଆମେ ଆମର ସବୁ ମାନେ ଏକ୍ଜାମ ପରୀକ୍ଷା ଫରୀକ୍ଷା ଦେଇକି ଆମେ ସେଠିକି କଲେଜ୍ ଯାଇକି ଆମେ ସେ ଜାଗା ଟା ପାଇବା ତ ସ-ଆ-ସମସ୍ତଙ୍କ ଲାଇଫ ତ ଅଲଗା ନା। ଆଁ
ହଁ ପରା ଏଇ ସବୁ ଦେଖିଲେ ବେଳେ ବେଳେ ଭାବେ ମୁଁ, ମୁଁ ବି ସେୟା ଭାବେ ମୁଁ ପଛରେ ରହିଗଲି କି, ସମସ୍ତେ ପଳେଇଲେଣି, ସମସ୍ତେ ପଢିଦେଲେଣି, କୋଉମାନେ କେତେ ପଢିଲେଣି, କୋଉମାନେ କେତେ ଚାକିରି ଗଲେଣି, କିଏ କିଏ ବାହା ବି ହେଇଗଲେଣି, କିଏ କିଏ କୋଉଠି ଅଛନ୍ତି ଯାଇକି ବାହାରେ ଅଛନ୍ତି। ସବୁ ଇଏ କରୁଚନ୍ତି, ମୁଁ ରହିଗଲି କି ମୁଁ ସେୟା ଭାବେ ବେଳେ
ନାଇଁ ତୁ ଡାକ୍ତରୀ ପାଇଁ ପଢୁଚୁ ଡା ତୁ ତ ଜାଣିଥିବୁ ସବୁଠୁ ଟପ୍ ଅଁ, ଏକ୍ଜାମ କହିବାକୁ ଗଲେ ମାନେ ପରୀକ୍ଷା କହିବାକୁ ଗଲେ ନି-ନିଟି, ତ ସେଇଟା ତୁ ଦଉଚୁ, ଯୋଉଟା କି ଯାହା ହେଲେବି ସେଟା ପଡେ ଦେଖୁନୁ ସବୁ ବିଟେକ୍ ଚାରି ବର୍ଷ ହେଲାକୁ ଯାହେଲେ ବି ସେଟା କହୁଚୁ ବିଟେକ୍ କୁ ଅଧିକ ଲାଗୁଚି ନିଟ୍। ଟି ଆସିକି ପାଞ୍ଚ ବର୍ଷ ସାଢେ ପାଞ୍ଚ ବର୍ଷ କହିବାକୁ ଗଲେ ତାକୁ ମାନେ ଇଏଟା ରହୁଚି ତା ପା ଥୋଇବାଟା ତ ଯାହେଲେ ବି ସେଟା ଗୋ ଟେ କହିବାକୁ ଗଲେ ଅଧିକ ବଡ ପରୀକ୍ଷାକୁ ପୁଣି ଟାଇମୂ ବହେ, ତ ସମସ୍ତଙ୍କ ଇଏ ଅଲଗା ସମସ୍ତଙ୍କ ରାସ୍ତା ଅଲଗା। ତ ଫୁଣି ଆମର୍ ଅଧା ପିଲା ଅଛନ୍ତି, ଏ ପ୍ଲସ୍ ଥ୍ରି ପରେ ସାଙ୍ଗେ ସାଙ୍ଗେ ପିଜି ଫିଜି କରିଦଉଚନ୍ତି ତାଙ୍କର ଅ, କୋଉ ସ୍କୁଲ୍, କଲେଜ୍ ଫଲେଜରେ ରହିବେ ସେମାନେ ଯେମିତି କହୁଚନ୍ତି ମୁଁ ସବୁ ଏଇ ବର୍ଷ ସଇଲେ ମୁଁ ରହିବି, ମାନେ କଲେଜ୍ ରେ ମୁଁ ଟିଚର୍ ପଢେଇବି, ତ ମୁଁ ଭାବେ ମୁଁ ମୁଁ ବି ପଢେ ମୁଁ ବି ସେଟା କରିଥିଲି ମୁଁ ବି ରହିଥାନ୍ତି, କାରଣ ମୋର ବି ସେଟା ଥିଲା, କିନ୍ତୁ ବାବାଙ୍କର ଇଚ୍ଛା ଥିଲା ହଁ ତୁ ବି ଚାକିରି ମାନେ ଝିଅକୁ ଗୋଟେ ହଁ ଚାକିରି ବାକିରି ଝିଅଟେ କଲେ ମାନେ ଏ-ସ୍କୁଲ୍ ଟିଚର୍ ଫିଚର କାରଣ ବାବା ବି ଟିଚର୍ ନା ତାଙ୍କର ଇଚ୍ଛା ସିଏ ବି ଗୋଟେ କରୁ, ସେଇଥିପାଇଁ ମୁଁ କଣ ପିଜିି ଫିଜି ଯିବି ବୋଲି ଏଇଟା ପିଜି ଏବେ ଏତେ କମ୍ପୁଟର ସାଇନ୍ସ ମୁଁ ଯୋଉ ନେଇଥିଲି କମ୍ପୁଟର ଉପରେ ଯୋଉ ପାଠଟା ସେଟାରେ ବେଶି ପୋଷ୍ଟ ବାହାରେନି, ମାନେ ବେଶି ନାହିଁ ନିଯୁକ୍ତି ଲେକ୍ଚର୍ ପାଇଁ ମାନେ ଅଧ୍ୟାୟକ ପାଇଁ କଲେଜ୍ ର ତ ସେଇଥିପାଇଁ ଆଉ ମନ ହେଲାନି ସେଟା ଦେବା ପାଇଁ। ହଁ ପ୍ରାଇଭେଟ୍ ରେ ରହିଯିବ। କିନ୍ତୁ ଗମେଣ୍ଟ ରେ ତ ହବନି ନା ମାନେ ବହୁତ ଇଏ। ସେଥିପାଇଁ ହଁ ଟିଚର୍ ପାଇଁ ବିଇଡିରେ ଏମତି କରୁଚି, ଆନ୍ଧ୍ରା ବିଇଡି କରୁଚି, ଭଲ ନା ତୋର ସବୁ?
ହଁ ପରା ସେଇଆା ଆଉ ନିଜ ସ୍ୱପ୍ନ ପାଇଁ ତ ଟିକେ ଟାଇମ୍ ହିଁ ଲାଗିବ ନା କରିବା ପାଇଁ। ଆଉ ଏମିତି ଚାହିଁଲେ ତ ଲଗାବି ମୁଁ ବି ସେୟା ଭାବୁଥିଲି, ଏଇ ପ୍ଲସ ଥ୍ରୀ କରିକି ଇଏ କରିଦେବି, ଏଟା କରିଦେବି, ସେଟା କରିଦେବି, ଏମିତି ଚାହିଁଲେ ବି କରିପାରନ୍ତି, କିନ୍ତୁ ଯାହା ହେଲେ ଗୋଟେ ସ୍ୱପ୍ନ ପ ଛେରେ ଚାଲିଚି ଆଉ, ମୁଁ ସେଇ ମେଡିକାଲ୍ ଲାଇନ୍ ସେଇ ଆଡକୁ ଯିବାକୁ ହିଁ ଇଚ୍ଛା। ସେଇଟା ସବୁ ଚାଲିଚି ଏକ୍ଜାମ ଦବା ଦବି ଚାଲିଚି ଦେଖିବା ଯୋଉଠି ହବ ପଢିକି କିଛି ଗୋଟେ କରିବା ଆଉ, କାରଣ ସେଇ ଲାଇନ୍ ରେ ମୁଁ କଲେ ମୋର ଆଗକୁ କିଛି ମାନେ କଣ କହିଲୁ ମନରେ ଦୁଃଖ ରହିବନି କି ମୁଁ ଏଇଟା କରିପାରିଥାନ୍ତି, ଏଇଟା କାଇଁ କଲିନି, ସେଇ ଟାଇମ୍ ରେ କାରଣ ଏଇ ଟାଇମ୍ ଟା ମୁଁ ଯଦି ସେଇ ମୋ ସ୍ୱପ୍ନ ଉପରେ ନ ଦେବି ପରେ ଭବିଷ୍ୟତରେ ବହୁତ ପସ୍ତେଇବି, ସେଇଥିପାଇଁ ମୁଁ ଯେତେ ଟାଇମ୍ ଯାଉଚି ପଛେ ଯାଉ କିନ୍ତୁ ଯୋଉଟାରେ ମୋର ଇଚ୍ଛା ଅଛି ସେଇଟା ମୁଁ କରିବାକୁ ଚାହୁଁଚି। ଟାଇମ୍ ଦେଖିବା ଯେତିକି ଯିବ ଯାହା ହଉ ଆଉ। ହ
ନର୍ସିଂ ଫର୍ସିଂ ପାଇଁ ବି ପକା, କାନ ସେଟା ବି ସେଇ ଲାଇନ୍ ନା ସେଟା ବି ତୋତେ ଭଲ ଲା କେ ତ ବି ସେଟାରେ ପ-ହଁ ହଁ ଯୋଉଟା ଯାହାର ଇଚ୍ଛା ସେଇଟା ସେଇଟା କର କାରଣ ଆମେ ଆମେ ଲାଷ୍ଟ ବେଳକୁ ଆମେ ଯେତକୁ ମାନେ ପସ ଗୋଟେ ଥିବ ନା ପଳେଇବ ସେତବେଳକୁ ଆମ ଛୁଆକୁ ବି କହିଲାକୁ ଆମକୁ ସାହସ ହବ ଯେ ହଁ ମୁଁ ବି ଏଇଥିପାଇଁ ଏଇଟା ପଢୁଥିଲି ତୁ ବି ପଢ ଲାଗେ ଆମେ ବି ତାର ସବୁଠୁ ତା ଦୁନିଆରେ ଆମେ ସବୁଠୁ କହିବାକୁ ଗଲେ ମ୍ୟାଚୋର ମାନେ ଇଏ ମାନେ ସବୁଠୁ ସାହସୀ ମହିଳା କହିବାକୁ ଗଲେ ଆମ ଛୁଆ ମମାନଙ୍କ ପାଇଁ ଆମେ ଏଇଞା ଆଉ ତୋର ହଉ ତୋ କେବେ କେବେ ମନେ ବହିଲେ ମତେ ଏମିତି କଲ କରୁଥିବୁ
ହଁ ସବୁବେଳେ ତ ମନେ ପଡେ ଏଥର କରିବି ଭଲ ସେ ଯେତେବେଳ ଟାଇମ ମତେ ମିଳିବ ହ ହ ଯେତେବେଳେ ତୋ କଥା ମନେ ପଡିବ କରିବି ଆଉ।
ହଉ ମୁଁ ହଁ ହଉ ମୁଁ ଯାଉଛି ମୋର ଗୋଟେ କାମ ଅଛି ତୁ ବି ସ କଣ ତାର ଘ ଆଉ
ହଉ ହଉ ହଉ ରଖ।